ହ୍ୟାଲୋ। କଣ କରୁଛୁ? ଘରେ ସବୁ କେମିତି ଚାଲିଛି?
ସମସ୍ତେ ନିଜ ନିଜ କାମରେ ତାପରେ ବେସ୍ତ ଆଉ
ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ? ମୋ ଘରେ ବି ସେଇଆା କେବଳ ସପ୍ତାହ ଶେଷରେ ସମସ୍ତେ ଏକାଠି ବସି ଖାଇବାକୁ ସମୟ ପାଉ।
ହଁ ତମ ଘରେ କିଛି ନିୟମ ଅଛି?
ବଡ଼ ନିୟମ କିଛି ନାହିଁ କିନ୍ତୁ ଚେଷ୍ଟା କରୁ ଏକାଠି ବସିି ଟିଭିି ଦେଖିବାକୁ। କିମ୍ବା କଥା ହେବାକୁ ବେଳେବେଳେ ଲୁଡ଼ୁ ଖେଳୁ ଏଇସବୁ ଆଉ।
ଆମଘରେ ଏବେ ସମସ୍ତଙ୍କର ଅଲଗା ଅଲଗା ସମୟ।
ବୁଝିପାରୁଛି ବଡ଼ ହେଲେ ପରିବାର ସମସ୍ତଙ୍କର ଦାୟିତ୍ଵ ବଢ଼ିଯାଏ ନାଁ।
ମୋର ପନ୍ଦର ମିନିଟ ସେଟାକୁ କଥା ହେଲେ ବହୁତ ଖରପ ଲଗେ।
ଠିକ କହିଲୁ ମୋ ବାପା ମାଆ ବି ସବୁବେଳେ କୁହନ୍ତି। ଅସୁବିଧା ବେଳେ ପରିବାର ହିଁ ସବୁଠାରୁ ବଡ଼ ସାହାରା।
ହୁଁ ମୋ ଘରେ ବି ସେଇଆ କଥା ଆଉ। ସାଙ୍ଗ ଆସିିବେ ଯିବେ କିନ୍ତୁ ପରିବାର ସବୁବେଳେ ପଛରେ ଠିଆହେବେ।
ହଁ ଠିକ କଥା ତୁ ଭାବୁଛୁ ଏବେ ପରିବାର ପରମ୍ପରା କମି ଯାଉଛି ନାଁ?
କାରଣ ସମସ୍ତେ ଫୋନ ନେଇ ବ୍ୟସ୍ତ କିନ୍ତୁ କି ଦିନରେ ଏବେ ବି ରବିବାର ଦିନ ଏକାଠି ଖାଇବା ଚାଲିଛି।
ହଁ ଛୋଟ ଜିନିଷ ହେଲେ ବି ମହତ୍ଵପୂର୍ଣ୍ଣ। ଘରେ ନଥିଲେ ବି ଗୋଟେ ଫୋନ୍ କଲ୍ ବହୁତ।
ଆଚ୍ଛା। ବଡ ବଡ କଥା ନୁହେଁ ଯୋଗାଯୋଗ ରହିବା ଦରକାର।
ହଁ ମୁଁ ଭାବେ ପରିବାର ତତେ ଅଜାଣତରେ ବହୁତ କିଛି ଶିଖାଏ। ଯେମିତି ଧୈର୍ଯ୍ୟ ଆଉ ବୁଝାମଣା ନୁହେଁ କି?
ହୁଁ ଏକଦମ ଠିକ୍ ଅଲଗା ଅଲଗା ସ୍ଵଭାବର ଲୋକଙ୍କ ସହ କେମିତି ରହିବାରୁ ରହିବାକୁ ହୁଏ ଘରମାନଙ୍କ ରୁ ହିଁ ଶିଖିବ।
ହଁ ସେଇଟା ହିଁ ଜୀବନର ପ୍ରଥମ ଟ୍ରେନିଂ।
ହୁଁ ହୁଁ ଠିକ୍। ଦୁନିଆ ଟେନସନରେ ଯିଏ ଘର ଟେନସନ ସମ୍ଭାଳିବା ଶିଖିଗଲେ ସବୁ ସମ୍ଭବ।
ହଁ ପ୍ରଥମ ଟିମ୍ ଆଉ ସବୁ ସୁରକ୍ଷିତ ଯେଗା। ଝଗଡ଼ା ହେଲେ ବି ଜାଣିଯିବ ସେମାନେ ଆମ ସାଥିରେ ଅଛନ୍ତି।
ହୁଁ ହୁଁ ତେବେ ପରିବାର ହଉଛି ଆମ ପ୍ରଥମ ଟିମ୍।
ଘରେ ଏବେ ସବୁ କଣ କରୁଛନ୍ତି?
ମୁଁ କହିଲି ନିଜ ନିଜ କାମରେ ନିଜ ନିଜ କାମରେ ବ୍ୟସ୍ତ ଆଉ। ଆଉ ତମର? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।